ହ୍ୟାଲୋ। ହ୍ୟାଲୋ ହ୍ୟାଲୋ।
ହାଲୋ ମୋ କଣ ସ ମୋ କଥା ସୁଆ ଅଛି ହଁ ମୋ କଥା ସୁ ଅଛି?
ହଁ ହଁ ଶୁଣାଯାଉଚି।
ହାସ୍ ଆଉ ସବୁ ହା ଶୁଭ ଅପରାହ୍ନ ଏଇ ବାଲେଶ୍ଵର ରୁ କହୁ
ହ କୋଉଠି ହଁ କେମତି ଅଛ ଭଲ ଅଛନ୍ତି?
ତ
ହ୍ୟାଲୋ।
କହୁଥିଲେ
ହଁ କୁହନ୍ତୁ।
ହାଲୋ।
ହଁ କୁହନ୍ତୁ ଶୁଣା ଯାଉଛି ମତେ କୁହନ୍ତୁ। କଣ କରୁଥିଲେ ହ୍ୟାଲୋ। ହାଲୋ।
କଣ କରୁଛନ୍ତି?
ଏଇ ହଁ ମୋ କଥା ଶୁଭାଉଛି ନା?
ହଁ ହଁ ମତେ ଶୁଭା ଯାଉଛ ଏ କଣ କରୁଛନ୍ତି ଆପଣ?
ଖାଇବା ପିଇବା ହବ ଏଇନା। ଆ ଆପଣଙ୍କର କଣ ଚାଲିଛି?
ହଁ ଆମର ଖାଇବା ପିଇବା ସରିଲାଣି ଟିକେ ଲୁଗା ପଟା ସଫାସଫି ରହିଥିଲା ସେଇଟା କରି ବି ଆଉ।
ଉହୁଁ।
ଟିକେ ଆମ୍ ସକାଳୁ ଆଜି ଜଲ୍ଦି ରୋଷେ‌ ଇ ଥିଲା।
ଉୁଁହୁଁ। ଜଏଣ୍ଟ ଫ୍ୟାମିଲି ନାଇଁ? ପୁଣି ଆପଣଙ୍କର ଜଏଣ୍ଟ ଫ୍ୟାମିଲି?
ହଁ ହଁ ଜଏଣ୍ଟ ଫ୍ୟାମିଲି‌।
ତ ସାଙ୍ଗରେ ରୁହନ୍ତି ନାଇଁ?
ହଁ ସମସ୍ତେ ମାନେ ଶାଶୁ, ଶଶୁର, ମୁଁ ଆଉ।
କିଏ ଶୋଇଲେଣି?
ହଁହଁ।
ଗଣଛି ଆଛା।
ଛୁଆମାନେ ଶୋଇନାହାନ୍ତି? ନାଇଁ ନାଇଁ ଛୋଟ ଛୋଟ ପିଲା ଜଣେ ଛଅ ବର୍ଷର ଆଉ ଜଣେ ତିନି ମାସର।
ଆଛା। ହଉ ଦେହ ଭଲ ଅଛି?
ଆପଣଙ୍କର ଓହୋ କେତେ ବର୍ଷର କେ
ଏଇ-ଇ-ଇ ସେଭେନ୍ ରେ ପଢୁଛି ସେଭେନ୍ ନେ ପଢୁଛି ବାର ବର୍ଷର।
ଓ ହୋ ଆଉ କିଛି ନାହିଁ?
ନାଇଁ।
କହିଲି ଗୋଟେ ଝିଅ ଅ ହଁ।
ଆସୁଚିମୁ ହଁ।
ଓ ଆପଣଙ୍କର କଣ ପରିବାର ସମସ୍ତେ ଏକାଠି ରୁହନ୍ତି ନା କେମିତି କଣ?
ନାଇଁ-ଇ-ଇ-ଇ ଆମେ ସେପାରେଟ ଆ
ଓହୋ।
ଉ ଇଏ ଆପଣଙ୍କର ଯୋଉ ଘର କୋଉଁଠି?
ମୋର ନୟାଗଡ୍।
ଆଚ୍ଛା।
ଆଉ ବାଲେଶ୍ଵରରେ ସବୁ କଣ ଉଁ ଖାଇବା ପିଇବା ସେଠା ପ୍ରଧାନ ଖାଦ୍ୟ କଣ?
ପ୍ରଧାନ ଖାଦ୍ୟ ତ ଆମର ଏପଟେ ହଉଚି ମୁଡି ଆଉ କଣ ମୁଢି ମାଂସ। ହେଁ।
ଅଁ ସବୁଥିରେ ମୁଢି ଖାଇବେ ନା?
ଆହା ସବୁଥିରେ ନୁଏ ସକାଳେ ତ ଡେ ଫିନେଟ୍ଲି ହଉଚୁ ଆଁ ସକାଳ ମାନେ ଆମେ ଉଁ ଜଳଖିଆରେ ତ ମୁଡି ଆଗ ନିହାତି ଖାଉ। ଆଉ ଏମିତି ପାଗ ଦିନ ରାତିରେ ବି ଖାଇଦଉ।
ଓହୋ ତେ ବଲେ‌ ବାଲେଶ୍ଵରୁ କଲିକତା ଟିକେ ପାଖ ହୁଏନା। ସେ କଲିକତା।
ହୁଁ ଏଟା ହଉଚୁ ବେ ମାନେ ବେଙ୍ଗଲ୍ ବୋର୍ଡର୍ ଟା ଆଉ।
ହଁ-ହଁ।
ହୁଁ।
ଆହୋ ଘରେ ସବୁ କିଏ କିଏ ଅଛନ୍ତି?
ଖରେ ପୁରା ବର୍ଡ ପାଖାପାଖି ଆମ ଦୀଘା ପାଖାପାଖି ଦୀଘା ନହେଲେ ବି ମ ମାନେ ବା ମିଡ଼ିୟମ୍ ରେ ମାନେ ବାଲେଶ୍ୱର ଆଉ ଦିଘା ମ ମଝା ମଝିରେ ଘର ଉୁଁ। ଆମର ବି ଏପଟେ ବହୁତୁ ସେ ବଢିଆ ବଢିଆ ଦର୍ଶନୀୟ ସ୍ଥାନ ଅଛି। କେତେଳେ ବୁଲିଆ ପାଇଁ ଆସନ୍ତୁ ବୁଲନ୍ତୁ ଏପଟେ ବାଲେଶ୍ଵର ଆସିକି।
ହଁ ନିହାତି ଭାବେ ମୁଁ ଯି
ହୁଁ ଉଁ।
ଆଉ କଣ ବୁଲିବା ଜାଗା ଅଛି ସେଇଠି?
ଆଜ୍ଞା। ବୁଲିବା ଜାଗା ଏପଟେ ଆପଣଙ୍କର ଚାନ୍ଦିପୁର ଅଛି। ଚାନ୍ଦିପୁର୍ ରହିଚି କ୍ଷେପଣାସ୍ତ୍ର ଘାଟି ଯୋଉଁ ଏପଟେ ଚାନ୍ଦିପୁର୍ ବେଳାଭୂମି ଆଁ କ୍ଷୀରଚୋରା ଗୋପୀନାଥ ମନ୍ଦିର ନୀଳଗିରି ଅ ପଞ୍ଚଲିଙ୍ଗେଶ୍ଵର ଉଁ। ଏପଟେ ସିମ୍ ବହୁତ୍ ସାରା ବେଳାଭୂମି ଗୁଡାକ ରହିଚି।
ହାଲୋ। କେବେ ଆସଚନ୍ତି ନା ନାଇଁ? ହାଲୋ। ହାଲୋ।